ଆ ମ୍ୟାମ୍ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ହେଇ ବୁଲାବୁଲି କରୁଛି ଆଉ କଣ କରିବା।
ବୁଲାବଲି ବସିଛି ଏଇଠି ରୋଷେଇ କରିନି ଟିକେ ବସିଚୁ ଭଲ ଲାଗୁଛି ପବନ ଦଉଛି ଟିକେ ବସିଛୁ ବାହାରେ ଆଉ।
ଓ ହଁ? ଆଉ ମ୍ୟାାମ ଅ ସେ ତମ ଆଡେ ଚାଷବାସ କଣ କେମିତି କଲେଣି?
ଚାଷ ଏବେ ତ ତଳି ପକଉଛନ୍ତି ଧାନ ବୁଣ ହଉଛି।
ଓହୋ ଅ ତଳା ଉଠିନି ତମ ଆଡେ।
ନାଇଁ ପକେଇଛନ୍ତି ରଜ ବେଳକୁ ଯୋଉ ବର୍ଷା ହେଇଛି ସେ ଏବେ ପଖେଇଛନ୍ତି ହଁ କିଏ କେମିତି ଏବେ ବି ଗଜା କରୁଛନ୍ତି।
ଓହୋ ଆମ ଆଡେ ତ ଆମର ଧାନ ଉଠି ମାନେ ବ ତଳା ଉଠିଲା ଆଣିବା ବିଲ ରୋଇିବା ଆଉ କିଛି ଦିନ ପରେ।
ଆଚ୍ଛା ଆଗୁଆ ଚାଷ ଯାହାର ଥାଏ ସେ କରିଛନ୍ତି ଆଉ।
ପାଣି ସୁବିଧାଟା ବହୁତ ମାନେ ବହୁତ ଭଲ ମାନେ ଆପଣଙ୍କ ଆଡ଼େ ଆଉ ଅଧିକ ମାନେ ସେ ଆମର କାନପୁର ଆଡେ ପାଣି ଫାଣି ଯାଏନି ବୋଲି ଲୋକମାନେ ବିଲ ଚାଷ କରିପାରନ୍ତିନି। ଆମର କଣ ହେଲା କହିଲେ ଆମର ସବୁଠୁ ଗୋଟେ ଭଲ ଗାଁ ମାନେ କାମ ମାନେ ଫାଷ୍ଟ କଥା ହେଲା ଆମର ଏପଟେ କେନାଲ ଅଛି
ହୁଁ।
କେନାଲ ଅଛି ସେ କେନାଲରେ ପାଣି ଛାଡ଼ନ୍ତି ତ ପାଣି ଛାଡ଼ିଲା ମାନେ ଆମର ଏ ଏପଟେ ସବୁବେଳେ ବିଲରେ ପାଣି। ଆମରପା ଏମିତି ପାଣି ଯେ ମାନେ ଧାନ ଫାନ ପଚିଯାଏ ବି ମାନେ ବହୁତ ନଷ୍ଟ ହେଇଯାଏ। ପାଣିକି ଛାଡିଦେବେ ଅନ୍ୟ ବିଲକୁ।
ହୁଁ ଆଚ୍ଛା କିଛି ହାତୀ ଫାତି ଆସନ୍ତି ତମ ଆଡେ?
ନାଇଁ ନାଇଁ ଆମ ଆଡେ ହାତୀ ଆସନ୍ତିନି କିନ୍ତୁ ଏଇ ଯୋଉ ଆର ବର୍ଷ କଣ କହିଲ ନାଁ ଆର ବର୍ଷ ଆସିଥିଲେ ହା ତି ଆସିଥିଲେ ବୋଲି ପୁରା ଘର ଗାଁ ଭିତରେ ପସିଲେ। ଆମର ପୁରା ଚାଶ ପାଞ୍ଚଶହ ଲୋକ ପୁରା ହାତୀରେ ତଡିଲେ ସେ ଧାନ ଟାଇମ ରେ ଆଉ ଦିଟା ଦନ୍ତା ହାତୀ ଆସିକି ମାନେ ପୁରା ଗଛ ପତ୍ର ନଷ୍ଟ କରିକି ମାନେ ଫାଷ୍ଟ ଟାଇମ କେବେ ତ ହାତୀ ମୁଁ କେବେ ଦେଖିନଥିଲି ଆମ ଗାଁ ରେ କିନ୍ତୁ ଫାଷ୍ଟ ଟାଇମ ଡରରେ କୁହନ୍ତୁନି ଶୋଇଥିଲୁ ଏମିତି ହାତୀ ଯେତେବେଳେ ଆସିବ ଦେଖିଲୁ ଡରରେ କଣ କଲୁ ନା ଆ ସବୁ ପଳେଇରୁ ଛାତ ଉପରକୁ ପା।
ଆଚ୍ଛା ହଁ ହାତୀ କି ଯେତେବେଳେ ପାଖରେ ଆମେ ଦେଖନ୍ତି ତ ଡର ଲାଗେ ଆଉ।
କଣ କହିଲେ ମ୍ୟାମ୍ ମୁଁ ହାତୀ କିି ବହୁତ ଡରେ କଣ କ କହିଲେ ମୋ ଆଇଅର ଗାଁ ବହୁତ ଦୂରରେ ମାନେ ପଡିଆରେ ବୋଲି ମୋ ଆଇଅର ଗାଁ ହେଲା ଆଉ ଆଈ ଘର ଗାଁ ପାଖରେ ମାଈର ଗାଁ ରେ ସବୁବେଳେ ହାତୀ ମାନେ ହାତୀ ଏମିତି ହାତୀ ଯେମତି ଆମେ ଆପଣ ବିଶ୍ଵାସ କରିବେନି ମାନେ ସେ ହାତୀ କଣ କରିବେ କହିଲେ ମାନେ ପୁରା ଆସି ହଁ ଆସିକି ବାଡ଼ି ଫାଡ଼ି ପୁରା ଭାଙ୍ଗି ଦେଇକି ପୁରା ଘରେ ପଶିଯାଆନ୍ତି ହେଲା। ଆଉ ଆମେ ଥରେ ଯାଇଥିଲୁ ମୁଁ ମା, ମାଉସୀ ହେରିକା ସବୁ ଯାଇଥିଲୁ ସବୁ ଆମର ରୋଷେଇ ବସିଛି, ମୋ ଆଈ ଘର ଚୁଲି ରେ ବାହାରେ ରୋଷେଇ ବସିଛି ହେଲା। ସବୁ ରୋଷେଇ ବସେଇଥିଲା ଚୁଲି ଜଳୁଛି ସେ ଆଡ଼େ ହାତୀ ଆସିଲା ଯେତେବେଳେ, ଆଉ ରୋଷେଇ ଚୁଲିଟାକୁ ମାନେ କେମିତି କଣ ତରକାରୀ ବାହାର କରିବୁ ବହୁତ କଷ୍ଟରେ ପୁଣି ଯାଇକି ତରକାରୀ କି ଆଣିକି ଆମେ ଆସିଲୁ। ତାପରେ କଣ କହିଲେ ଆମର- ଆମର କଣ କହିଲେ ଏଇଠି ମୋ ଆଈ ଘର ମାନେ ପଛେ ମାନେ ମ୍ୟାାମ ଜାଣିଛନ୍ତି ମାନେ ଏକ ଲାଗିଲେ ବି ସେ ଭିତରୁ ବାହାରି ପାରିବୁନି। ମାନେ ସେ ହାତୀ ପୁରା ଏମିତି କାନ ଡେରିକି ଏ ଶୁଣିବେ, ଯଦି ତୁ କିଛି କଥାବାର୍ତ୍ତା ହଉଥିବୁ ତାହେଲେ ସେ କଣ କରିବେ ନା ସେ ଯୋଉ ମାନେ ଭାଙ୍ଗିଦେବେ ମାନେ କ କାନ୍ଥ - ଫାନ୍ଥ ଭାଙ୍ଗି ଦିଅନ୍ତି ବା।
ରାଗିକି ଆଚ୍ଛା।
ରାଗିକି। ଆଉ ତାପରେ ଆମର କଣ କରନ୍ତି କହିଲେ ତାପରେ ଆମର ସେପଟେ ମୋ ଆଈ ଘର ଗାଁ ରେ ଗୋଟେ ବୁଢ଼ୀ ଲୋକଟେ ସେ ରହୁଥିଲା ଏକୁଟିଆ। ଯଦି ରହୁଥିଲା ସେ କଣ ହେଲା କହିଲ। ତା ଘରକୁ ହାତୀ ଆସିଲା ଆସିଲା ସେ ଶୋଇଥିଲା। ଯଦି ଶୋଇଥିଲା ରୋଷେଇ କରିକି ତାର ଶୋଇଥିଲା ମ୍ୟାମ୍ ଇଏ କଣ କଲା ନା ହାତୀ ଆଉ କାନ ଏମିତି ଡେରା ଦେଲା ସିଏ ତାର ଦେଖିଲା ସେ ଭିତରେ ତାର କଣ ମାନେ ଯେହେତୁ ଗୋଟେ ଲୋକ ଘରେ ରହିବ ସେ କାମ ଧନ୍ଦା କରିବ ନା। ଆଉ ସେଟା ଦେଖ ଖି ଦେଇକି ହାତୀ କଣ କଲା ନା ତା କାନ୍ଥ ଫାନ୍ଥ ଭାଙ୍ଗି ଦେଇକି ବୁଢ଼ୀ ଟାକୁ ମାରି ଦେଲା ହେଲା। ମାରି ଦେଇକି ଗାତ ତାଡ଼ିକି ତା କୁ ଢଙ୍କେଇ ଦେଇକି କଦଳୀ ପତ୍ର ଢଙ୍କେଇଦେଲା। ଜାଣିଛ କେବେ ବି ବିଶ୍ୱାସ ତ ଲୋକ କରିବେନି। ଆାଈ ଘର ଗାଁରେ ଏମିତି ବି ହେଇଛି।
ଆଚ୍ଛା ସେଇ ଦିନ ଠାରୁ ଗୋଟେ ଭୟ ରହିଯାଇଛି
ଭୟ ହେଇଛି ହଁ। ନାଇଁ ମ୍ୟାମ୍ ମେନ୍ କଥା ହେଲା ହା ହାତୀ କଣ ମାନେ ହାତୀ କଣ ଛାଡିବ। ହାତୀ କହିଲା ଭଳିଆ ମାରିଦବ ପା ଜୀବନ। ସେଇଟା ହେଲା ଡର। ଆପଣଙ୍କ ଆଡ଼େ ହାତୀ-ଫାତି ଯାଆନ୍ତି ନା?
ହଁ, ଆମ ଆଡ଼େ ତ ହାତୀ-ଫାତୀ ଶାଶୁଘର ଆଡ଼େ ହାତୀ ହଁ ଆସନ୍ତି। ଫସଲ ଥରେ ନଷ୍ଟ କରି ଦେଇଥିଲେ।
ହୁଁ।
ଆର ବର୍ଷ। ହୁଁ, ଗତ ବର୍ଷ ଅଳ୍ପ ଧାନ ଚାଷ ହେଇ ଥିଲା। ସେଇ ହାତୀଙ୍କ ପାଇଁ। ବହୁତ ହାତୀ ଏକାଥରେ ଯଦି ଆସିବେ ତ ଫସଲ ନଷ୍ଟ ହବ ହିଁ।
ହଁ।
ଆଉ ଗଛ ପତ୍ର ଲଗେଇବାକୁ ଭଲ ଲାଗେ?
ମତେ ହଁ ଭଲ ଲାଗେ।
କଣ କଣ ଗଛ ଲାଗେଇଛନ୍ତି? ଯେହେତୁ ଝିଅ ପିଲା ତାହେଲେ ନିଶ୍ଚୟ ଗୋଲାପ ଫୁଲ ଟେ ଲଗେଇଥିବେ।
ନାଇଁ ମ୍ୟାମ୍ ମାନେ ଫାଷ୍ଟ ଯେତେବେଳେ ଗଛ ପତ୍ର ଲଗେଇବା ପାଇଁ ଭଲ ଲାଗେ କିନ୍ତୁ ଆମର ଏପଟେ କିଛି ସୁବିଧା ନାହିଁ ହେଲା। ମାନେ ଆମର ଘର ଅସୁବିଧା ମାନେ ଘର ଆମର ଏତେ ଠିକ ସେ ନାହିଁ। ମାନେ ଲାଟ୍ରନ୍, ବାଥରୁମ ବି ନାହିଁ। ମାନେ ଆମେ ଆମେ ଯାଇକି ପୋଖରୀରେ ଆମକୁ ଗାଧେଇବାକୁ ପଡ଼ୁ ଚି। ଆମେ ଲାଟ୍ରିନ ଯଦି ଆମେ ଝାଡ଼ା ଯଦି ଯିବୁ ତାହେଲେ ଆମେ ହୁଡି କି ଯିବୁ, ମାନେ ଜଙ୍ଗଲକୁ ଯିବୁ। ଆମର ସେମିତି କିଛି ସୁବିଧା ନାହିଁ ଏଇଟା ଆମେ ଯେମିତି ମାନେ କରିପାରିବୁ ମାନେ ଫୁଲ ଫୁଲ ଲଗେଇ ପାରିବୁ ସେମିତି କିଛି ସୁବିଧା ନାହିଁ ଆମର ଏଇଠି।
ଆଚ୍ଛା ଆଚ୍ଛା।
ଆଉ କଣ କରିବୁ ଫୁଲ ଆମର ଯୋଉମାନେ ଯୋଉ ଯୋଉମାନେ ବାଡରେ ଲଗୁ ହନ୍ତି ତାଙ୍କଠୁ ଯାଇକି ଫୁଲ ଫୁଲ ଦିଟା ଆଣୁ ଆଉ କଣ କରିବା?
ହ ହ ମୁଁ କହିବି ମୁଁ ଲଗେଇଥିଲି ହେଲା ଅ ମାଙ୍କଡ ମୁଁ ଲଗେଇଥିଲି ବାପ ଘର ଗାଁରେ ଛାତ ଉପରେ ଆମର ସବୁ ଲଗା ଯେ ମୁଁ ସେଇଠି ଛାତ ଉପରେ ଲଗେଇଥିଲି ବାଲକୋନିରେ ସବୁ ଲମ୍ବା ଲାଇନ କରିକି ସବୁ କଲର ର ଗୋଲାପ ଗଛ ଲଗେଇଥିଲି କିଛି ପନିପରିବା ବି ଲଗେଇଥିଲି। ଥରେ ମାଙ୍କଡ଼ ଆସିଲା ସବୁ ଛାତକୁ ଡେଇଁ ଡେ଼ଁଇ ଆମ ଛାତକୁ ବି ଆସିି ପହଞ୍ଚିଗଲା ମୋ ପଛରେ ସେ ଅଛି ମୁଁ ଜା ଣିନି ମୁଁ ଗଛରେ ପାଣି ଦେଇ ଚାଲିଛି ସେ ପଛପଟେ ଠିଆ ଥିଲା ମୁଁ ମାଆ କହିକି ଦଉଡ଼ିକି ପଳେଇଲି ସେ ସେଇ ଗଛ ଉପରେ ଚଢ଼ିକି ପଳେଇଲା ସେ ଗଛ ସବୁ ନଷ୍ଟ ହେଇଗଲା।
ହ
ସେଇଦିନ ଠାରୁ ଗଛ ପ୍ରତି ମୁଁ କହିଲି ଲଗେଇବି ଯଦି ସେ ମାଙ୍କଡ ଆସିକି ଇଏ କରିଦବ ଭାଙ୍ଗି ଭଙ୍ଗା ଦବ ମୁଁ କାହିଁକି ଲଗେଇବାକୁ ଯିବି ଲଗାଏନି ତାପରେ ଶାଶ୍ ଉ ଘରକୁ ଆସିଲା ପରେ ମୁଁ ଲଗେଇଛି କିଛିଟା ଭେଣ୍ଡି ଗଛ ଯେମିତି କିି ଅ ଝୁଡ଼ଙ୍ଗ ଗଛ ଏସବୁ ଲଗେଇଛି। ଫଳିଲାଣି ସେ ସବୁ ବଢିଆ ଲାଗୁଛି ଦେଖିଲା ବେଳକୁ ଯହାଉ ମୁଁ ଲଗେଇଛି ହେଇଛି ଗଛ ଫଳ ଜାତୀୟ ଗଛ।
ବାଡି ଫାଡି ଅଛି କି ମାନେ ବଡ ଜାଗା ଅଛି ବୋଧେ?
ଆଜ୍ଞା ଆଜ୍ଞା ଅଛି।
ଓହୋ ଆଉ ସେଇଆ ଆଉ ବଡ ଜାଗା ଅଛି ବୋଲି
ବାପ ଘରେ ଲଗଉଥିଲି ଯେ ହାତ ଉପରେ ଏମତି ତ ହେଲା ତାପରେ ଶାଶୁ ଘରେ ତଳେ ଲଗେଇଛି ସେଠିକି ବି ଥରେ ମାଙ୍କଡ ଆସିଛି ମାଙ୍କଡ କ ମୁଁ ବେଶୀ ଡରେ।
ହଁ।
ହଁ ହଁ। ଆଉ ଆଉ ଗୋଟେ ଜାଗାକୁ ଆଜ୍ଞା ଆମ ଆଡେ ବହୁତ ଅପା ଘର ଆଡେ ବହୁତ ମାଙ୍କ ତଥାପି ଲଗାଥୁ ବାପଘର ହଉଛି ଆମର ଯାଜପୁର।
ହୁଁ ହୁଁ।
ହଁ ଶାଶୁଘରଟା ଢେଙ୍କାନାଳ।
ଆଉ ଆଉ କଣ ଚାଷ କରୁଛନ୍ତି?
ଆଉ ଚାଷ ଆମର ଏବେ ତ ଧାନ ଚାଷ ଶଶୁର କରୁଛନ୍ତି। ତାପରେ ଧାନ ଚାଷ ପରେ ମୁଗ ଚାଷ କରନ୍ତି।
ନାଇଁ ମ୍ୟାମ କଣ କହିଲେ ଆମର ତ ଜାଗା ଏତେ ଠିକ ସେ ନାହିଁ ତଥାପି ଆମର ଯୋଉ ଛୋଟ ଟିଆ ଗୋଟେ ମାନେ ବାଡି ଭଳିଆଟ ଅଛି ସେଠି ଆମେ କଣ କହିଲ ବାଇଗଣ ଲଗଉ ମାନେ ମ୍ୟାମ ବହୁତ ବାଇଗଣ ହୁଏ ମାନେ ଏତେ ସୁନ୍ଦର ବାଇଗଣ ହୁଏ ଆଉ ଗୋଟେ ଲଙ୍କା ଜାଣିଛନ୍ତି ଗୋଟେ ଯୋଉ ମାନେ ଗୋଟେ ଲଙ୍କା ଗୋଟେ ମୋଟା ହେଇକି ଗୋଟେ ଗୋଲି ହେଇକି ଗୋଟେ ଲଙ୍କା ମାନେ ହୁଏନି?
ଆଚ୍ଛା।
ସେଇ ଲଙ୍କା ହେଲେ ମାନେ ଘରେ ଭଲ ନୁହଁ।
ହଁ ଲଙ୍କା କଣ ଗୋଟେ କୁହନ୍ତି ଲଙ୍କା ହେଲେ ଋଣ ବଢେ ବୋଲି। ମୁଁ ଶୁଣିଛି ସେତିକି।
ମାନେ ଫାଷ୍ଟ ସେ ଲଙ୍କା ଭଲ ନୁ ମାନେ ଏମିତିରେ ନର୍ମାଲ ଲଙ୍କା ହେଲେ ଭଲ କିନ୍ତୁ ସେ ଲ ଙ୍କା ଭଲ ନୁହଁ ସେ ଏଥିପାଇଁ ଆମର ସେ ଲଙ୍କା ବିଶ୍ୱାସ ହଁ ସେ ଲଙ୍କା ମାନେ ଏତେ ଏତେ ଜୋରେ ମାନେ ସେ ଲଙ୍କା ଏତେ ହେଲା ଯେ ମାନେ କିଏ ମାନେ କହିପାରିବେନି ଏତେ ଲଙ୍କା ହେଲା ଯେ ମାନେ ଲୋକ କିଏ ନ ନେଇଛି ବୋଲି କହିବେନି ମାନେ ସମସ୍ତେ ନେଇଛନ୍ତି ତାପରେ ଲୋକ କହିଲେ କି ଏଇ ଲଙ୍କା ଭଲ ନୁହଁ ଗଛ ପାଦେ ତା ଆମେ ଗଛ ପାଦ ମାନେ ସେ ଲଙ୍କା ରହିଲେ କଣ ଦେହ ଖରାପ ହୁଏ। ଆଉ ସେଥିପାଇଁ ଆମେ ସେ ଗଛ ଉପାଡି ଦେଲୁ ବା
ଆଉ ତଥାପି ଫଳୁଥିଲା ନା କି?
ହଁ କୁହନ୍ତୁନି ମ୍ୟାାମ ଏତେ ଫଳୁଥିଲା ମାନେ ବହୁତ ଫଳୁଥିଲା ମାନେ ବହୁତ ଫଳୁ ତେବେ ଆମର ଇଏ ବିଜୁ କଣ କହିଲେ ହଁ ଯୋଉ ଆମର ବାଇଗଣ ବି ବହୁ ସୁନ୍ଦର ଭାବରେ ଫଳେ। ଆଉ ଆମର ଏପଟେ କଣ କହିଲେ ଯୋଉ କଖାରୁ ନୁହ ପାଣି କଖାରୁ ହଁ ପାଣି କଖାରୁ ବି ହୁଁ ପାଣି କଖାରୁ ଆମର ମାନେ ବହୁତ ଭଲ ଭାବରେ ମାନେ ହୁଏ ହେଲା। ହଉ କଣ କରିବା ମତେ
ଟିକେ ଜାଣିଛି କେଉଁଝର ଲାଇନ ରେ ଆମର କେନ୍ଦୁ ମହୁଲ ଏସବୁ ବି ଅଛି କି? ଆଛା
ଆମର ଜାଣିଛନ୍ତି ମେ ମହୁଲ ତ ବହୁଝଛି ମତେ କିନ୍ତୁ ମହୁଲ ଫୁଲ ଭଲ ଲାଗ ମତେ ଭି ବାନ୍ତି ଲାଗେ। ସେ ସେ ଯେଉଁ ମହୁଲ ଗନ୍ଧରେ।
ହଁ ତା ବାସ୍ନା ଟା ଟିକେ ଅଲଗା ନ କି।
ହୁଁ ସେ କଣ କହିଲି ଆମର ମହୁଲ ଆଉ କେନ୍ଦୁ ଆଉ ଯୋଉ କୁସୁମ କୋଳି ଜାଣିଛନ୍ତି?
ଆଜ୍ଞା ଜାଣିଛି। ଜାଣିଛି କେବେ ଖାଇନି ତାର ସ୍ଵାଦ କଣ?
ମାନେ ଆମ୍ବିଳା ଆମ୍ବିଳା ମିଠା ଲାଗୁ ଲୁଣ ଦେଇକି ଶୁଖ କି ଖାଇବ ବହୁତ ମାନେ ବହୁତ ଭଲ ଲାଗେ ମୁଁ କାଲି ଖାଇଥିଲି ବା କାଲି ଦ ଜଣ ଆମର ଛୁଆ ଯାଇଥିଲା ତ କୋଳି ଆଣିବା ପାଇଁ ଗୋଟେ ବଡ ଡାଳ ଦେଇଥିଲା ମୁଁ ଖାଇଲି ଖାଇଲି ଆଉ ଜଣଙ୍କୁ ଦେଲି। ଯାହା ମାନେ ତାଙ୍କର ମାନେ ପ୍ରେଗନ ମାନେ ଛୁଆ ହବାର ଅଛି ତ। ତାଙ୍କୁ ମୁଁ ଦେଲି ମୁଁ କରି ନିଅ ଖାଇବ ଆମର କଣ ଜାଣିନାହାନ୍ତି ଗୋଟେ କଥା ଅଛି ମାନେେ ଯାହା ଗାଁ ରେ ଯୋଉ ଫଳଟା ଥିବ ତାକୁ ଖାଇବା ପାଇଁ ଭଲ ଲାଗେନି ବୋଲି।
ଆଛା ହଁ ହଁ ସେଇଟା
ଆମର କଣ କହିଲେ ଏ କେନ୍ଦୁ ବି ବହୁତ ମାନେ ଭଲ କେନ୍ଦୁ ବି ଯାଇକି ମଣ ଆମେ ତ ନିଜେ ପଳଉ। ମାନେ ମୁଁ ଥରେ ଯାଇଥିଲି ଏମିତି କେନ୍ଦୁ ଆନିବା ପାଁଇ ଆଉ ସେ ମହୁଲ ମ ମୁଁ ମହୁଲ କଣ ତୋଳିବି। ମହୁଲ ତୋଳି ତୋଳି ତ କଣ ହେଇଗଲା ମୋ ଇଏ ମୁଁ ମହୁଲ ଆଉ କଣ ତୋଳିବି କହିଲି
ହୁଁ ତା ବାସ୍ନା ଟା ଆପଣଙ୍କୁ ଭଲ ଲାଗେନି ନା କି?
ହୁଁ।
ଖାଲି ତା ବାସ୍ନା ଟା ଆପଣଙ୍କୁ ଭଲ ଲାଗେନି।
ନା ନା ମତେ ଭଲ ଲାଗେନି ମତେ ତା ବାସ୍ନା ଭଲ ଲାଗେନହିଁ ସେଥିପାଇଁ ମହୁଲକୁ ମାନେ ତୋଳେନି ତାପରେ ବି ମହୁଲ ପିଠା ଆମର ଗୋଟେ ହୁଏନି।
ଆଛା।
ମୁଁ ବି ଖାଏନି।
ହଁ ମୋ ହୁଲରେ ପିଠା ବନା ଯାଏ ତାହେଲେ ହଉ। ହଉ କେବେ କହିବେ ମୁହଲରେ କେମିତି ପିଠା ତିଆରି କରାଯାଏ ହଁ।
ହଁଉ।